କରୁଛ?
ଏଇଠି ମ୍ୟାଙ୍ଗୋ ଜୁସ୍ କ ପିଇକି ବସିଥିଲି ଆଉ।
ଆରେ ଆରେ ମତେ ବି ତମେ ଦେଇଥିଲ ମୋର ମନେ ଅଛି ମ୍ୟାଙ୍ଗୋ ଜୁସ। ସେଟା ତ ବହୁତ୍ ବଢିଆ ଲାଗିଥିଲା।
ହଁ। ଆମେ ମ୍ୟାଙ୍ଗୋ ଜୁସ୍ ତ କରିବା ଏବେ ଆମେ ଯୋଉ ଏଇ ଯୋଉ କଞ୍ଚା ଆମ୍ବରେ ଯୋଉ କରୁନାହାନ୍ତି। ଆମେ ସେଇଟା ବି ଟିକେ କରିଆ। ଆଉ ତାର ରେସିପି ମୁଁ କିଛି ଜାଣିନି ସେଟା କେମିତି ବନାନ୍ତି ତମେ ଜାଣିଛ‌।
ଆରେ ହଁ ହଁ ସେଇଟା ନା ମୁଁ ଆଗରୁ ଥରେ କରିକି ବି ଖାଇଥିଲି। ତମେ ଯେମିତି ପାଚିଲା ଆମ୍ବରେ ସବୁ ପକେଇକି କରନି ତମେ ସେମିତି କାମ ପ୍ରୋସେସ୍‌ରେ କରିବ ହେଲେ ଯୋଉ ଜିନିଷ ଗୁଡାକ ତମେ ପକେଇବନି। ସେଗୁଡାକ ଟିକେ ଅଲଗା। ତମେ ତ କେତେ ଭଲ ପାଚିଲା ଆମ୍ବ କର ମାନେ ସେଥିରେ ପୁରା ଜୁସ୍। ପୁରା ମାଜା ଭଳିଆ ଲାଗେ। ତ ମୁଁ ତ ସୁନିଶ୍ଚିତ ଅଛି କି ତମେ ଏଇ କଞ୍ଚା ଆମ୍ବ ରେ ବି ଭଲ କରିବ‌।
ନା ମତେ କାହିଁ ଲାଗୁନି କାରଣ ମୁଁ ହେତେବେଳେ ଫାଷ୍ଟ ଥର କ ସିନା ପାଚିଲା ଆମ୍ବର ଟା ମୁଁ ଜାଣିଥିଲି କେମିତି ହବ ଏଇଟା ତ ମୁଁ ଜାଣିନି କେମିତି ହବ। ପାଚିଲା ଆମ୍ବ ଟା ଜାଣିଥିଲି ବୋଲି ସେଇଟା ଭଲ ହେଇଥିଲା। ଏଇଟା ତ ମୁଁ ଜାଣିନି ତାହେଲେ ଭଲ ହବ। କି ହବନି ସେଇଟା ମୁଁ କେମିତି ଜାଣିବି? ଫାଷ୍ଟ ତରକ କରୁଚି ନା। ଆ ତଥାପି ଭଗବାନଙ୍କୁ ଡାକୁଥା। ଖାଲି ଭଲ ହେଇଯାଉ ନହେଲେ ଏତେ ସବୁ ଜିନିଷ ଯୋଉ ପକେଇଥିବା ନଷ୍ଟ ହେଇଯିବ। ତାପରେ ଆମକୁ କିଛି ଦେବେନି ବି ଆଉ ଘରେ ଏଇ ଜିନିଷ ଗୁଡାକ।
ନାଇଁ ଏଇଟା ତ ମୁଁ ପୁରା ସିଓର ତମେ ବହୁତ୍ ଭଲସେ ସେଇଟାକୁ କରିବ। କାରଣ ସେ କ ତମେ ଯେତେବେଳେ ପାଚିଲା ଆମ୍ବ ଟା ପ୍ରଥମ ଥର କରିଥିଲ। ସେତେବେଳେ ବି ତମେ କଣ ଜାଣିଥିଲ କି ଆଗରୁ କରିକି ତ ସେଇଟା ବି ପ୍ରଥମ ଥର। କରକିନା ବହୁତ୍ ଭଲ ଲାଗୁଥିଲା। ଆଉ ତମେ ଯେତେବେଳେ ଚା କର ମାନୁଚି ତମେ ଟିକେ ଚିନି ଅଧିକ ପକେଇ ଦିଅ ଆଉ ବେଳେ ବେଳେ ଚିନି କମ୍ ପକେଇକି ଚା ପତି ଅଧିକ ପକେଇ ଦିଅ। ହେଲେ କଲା ପରେ ଏପର୍ଯ୍ୟନ୍ତ ବି ଚା ଟା ଠିକ୍ ହେଇନି ମୁଁ ମାନୁଚି। ହେଲେ ପାଚିଲା ଆମ୍ବରେ ଯେମିତି ତମେ ଜୁସ୍ ବନାଅ ସେଇଟା ପୁରା ମାଲଜା ଭଳିଆ ଲାଗେ। ସେଇଟା ତ ଠିକ୍ ହେଇଯାଇଚି ତ ମୁଁ ଜାଣିଛି ତମର ଠିକ୍ ହବ ତ ତମେ କହିଲେ କରିବ ଯଦି ଆଜି ମୋତେ ବି ଟିକେ ଆଣିକି ଦବ ତାହେଲେ ମୁଁ ତମକୁ ତାର ରେସିପି ଗୁଡା କହିବି।
ହଁ ତମେ ଯୋଉ କହିଲ ଚାହା ପରେ। ଚିନି ଅଧିକ ପକେଇ ଦଉଚି ଚାହାରେ ଚିନି ମୁଁ ଅଧିକ ପକଉଚି ଏଇଥି ପାଇଁ କି। ଆପଣ ତ ଜାଣିଛନ୍ତି ନା ଆମେ ମାନେ ସିନା ଚିନି କମ୍ ଖାଆନ୍ତି କିନ୍ତୁ ଯାଇ ତ ଚିନି ବହୁତ୍ ଖାଏ ଆମେ ମାନେ ଚାହା ପିଉ ଆଉ ତାକୁ ବି ଯାହା ଦଉ ତ ଆମେ ମାନେ--‌ ସିଏ ଯଦି ଚାହା ନ ପିଇବ ଆମକୁ କଣ ଭଲ ଲାଗିବ। ତ ସେଇ ଯୁଗୁରୁ ମୁଁ ତା ପାଇଁ ତା ତାରି ପାଇଁ ଅଧିକ ଚିନି ପ କେଇଦିଏ ଆଉ ମୁଁ ବେଳେ ବେଳେ ଯୋଉ ଆମ ଦି ଜଣଙ୍କ ପାଇଁ କରେ ସେତେବେଳେ ମୁଁ ଜାଣି ପାରେନି ଚାହାପତି କେତେ ପକେଇବି ଚିନି କେତେ ପକେଇବି ତ ଚାହାପତି ମୁଁ ଗୋଟେ ଚାମଚ ର ଅଧା ପକେଇଦିଏ ଆଉ ଚିନି ମୁଁ ଦି ଚାମଚ ପକେଇଦିଏ। ସେଇଥିରେ ଟିକେ ଅଧିକ ହେଇଯାଉଛି ଆଉ।
ହଁ ଠିକ୍ ଅଛି ତମେ ନା ଏଥରକ କଣ କରିବ କହିଲ ତମେ ଆଗେ ନର୍ମାଲ ଚା ବନେଇଦବ ତାପରେ ଜାଇ ପାଇଁ ଅଲଗା କାଢିକି ରଖିଦବ ଆଉ ସେଇ ଚା ରେ ତମେ ଚିନି ଟାକୁ ପକେଇକି ଗୋଳେଇ ଦବ ନହେଲେ ତାକୁ ଗୋଟେ କାମଟେ କରିବ ଚିନି ତାକୁ ଅଲଗା ଦେଇଦବ ସେ ଟିକେ ଚା ପିବ ଆଉ ଟିକେ ଚିନି ଖାଇଦବ।
ହଁ ହଁ ଆଉ ଆଉ ଆମେ ମାନେ କରିବା ସେଇ ଯୋଉ ମଇତ ଯୋଉ କଞ୍ଚା ଆମ୍ବର ଆମେ ସେଇ ରେସ୍ ସିପି ଟା ତ ଆମେ ମୁଁ କରିବି ସେଇଟା, ମୋତେ ଟିକେ ତା ରେସିପି ଟା କହୁନ।
ହଁ, ହଁ ଶୁଣ ମୁଁ କହୁଛି। ମୁଁ ତ ପ୍ରଥମ ଥର ଯେତେବେଳେ କରିଥିଲି ୟୁଟ୍ୟୁବ ରୁ ହିଁ ଦେଖିକି କରିଥିଲି ବୁଝିଲା କି।
ହଁ ୟୁଟ୍ୟୁବ ରୁ ବି ସବୁ ଜିନିଷ ମାନେ ମୁଁ ଥରେ ୟୁଟ୍ୟୁବ ରୁ ଦେଖିକି ଗୋଟେ ଜିନିଷ ଟେ କରିଥିଲି ସେଟା ମୁଁ କରିଥିଲି ଯୋଉ ସୋୟାବିିନ୍, ସୋୟାବିନ୍ କୁ ମୁଁ ସେଇଟାକୁ ଚିଲି ସୟାବିନ୍ କରିଥିଲି ମୁଁ ୟୁଟ୍ୟୁବ ରୁ ଦେଖିକି କର ଥିଲି ମୋର ସେଇଟା ବହୁତ ବେକାର ହେଇଥିଲା। କିନ୍ତୁ ମୋ ଭଉଣୀ ଯେତେବେଳେ ସେ ୟୁଟ୍ୟୁବ ହି ଦେଖିକି କଲା କିନ୍ତୁ ତାର ଭଲ ହେଲା, ମୋର ଭଲ ହେଲାନି। ତ ମୋର ୟୁଟ୍ୟୁବ ଜିନିଷ ଅଧିକ ଭଲ ହୁଏନି। ଏ ମାନେ ରିଅଲ୍ ରେ ମୋ ମନକୁ ଯୋଉଟା ଆସେ ମୁଁ ସେଉଡା ପକେଇ ଦିଏ, ସେଉଡାକ ଭଲ ଲାଗେ ତ।
ହଁ ନିଜ ମନରୁ ହିଁ କଲେ ଗୋଟେ ଜିନିଷ ଟା ଭଲ ଲାଗିବ। ହେଲେ ତୋମେ ଯଦି ମନରେ ରଖିଦବ କି ନା ମୁଁ ଏବେ ସେ ମ୍ୟାଗରେ କରିବି ମୁଇଁ ତ ଭଲ ଲାଗିବନି, ତ ସେଟା ଭଲ ଲାଗିବ। ତୋମେ ମନରେ ର ଖ ମୁଁ ଯାହାବି ପ୍ରସ୍ତୁତ କରିବି ସେଟା ବହୁତ ଭଲ ଲାଗିବ।
ହଁ ସେଇଟା ମୁଁ ରଖିଲେ କଣ ହେଲା ତୋମ ପାଖକୁ ଯେତେବେଳେ ଆସି ସେଟା ଟେଷ୍ଟ କରେଇବି। ତୋମେ କହିବ ତେ ବି ଭଲ ଲାଗୁନି।
ହଉ ଠିକ ଅଛି, ତୋମକୁ ମୁଁ ଏବେ କହୁଚି ତାର ରେସିପି ହେଲା।
ହଁ, ହଁ।
ଦେଖ ପ୍ରଥମେ ତ ତୋମେ କଞ୍ଚା ଆମ୍ବ ଯେହେତୁ ତୋମେ ପ୍ରଥମ ଥର କରୁଛ ତ ଅଳ୍ପ କରିବା ତ ଗୋଟିଏ ହିଁ କଞ୍ଚା ଆମ୍ବ ନବ। ତାକୁ ପୁରା ପିସ୍ ପିସ୍ ପିସ ପିସ୍ ପୁରା ଛୋଟ ଛୋଟ କରିଦବ ଚୋ ପା ଛଡ଼େଇକି ପୁରା ଛୋଟ ଛୋଟ ପିସ୍ କରିଦେଲ। ତା ଚୋପା କିନ୍ତୁ ଛଡେଇବ ବୁଝିଲ।
ହଁ।
ତାକୁ ପୁରା ଛୋଟ ଛୋଟ ପିସ୍ କରିଦେଇକି, ତୋମେ ଗ୍ରାଇଣ୍ଡର ରେ ପକେଇଦବ। ତାପରେ ତୋମେ କି ଧନିଆ ପତ୍ର କି ପୋଦିନା ପତ୍ର ପକେଇବ। ପୋଦିନା ପତ୍ର ତ ଆମ ଘରେ ନାହିଁ, ହେଲେ ଧନିଆ ପତ୍ର ମୋ ମାମା ଏବେ ବାଛୁଥିଲେ। ତ ଧନିଆ ପତ୍ର ଅଛି, ମୁଁ ତୋମକୁ ଦି ତିନିଟା ଧନିଆ ପତ୍ର ଦେଇଦେବି ଠିକ ଅଛି।
ହଁ, ହଁ।
ତାପରେ ସେଇଟାକୁ ଧନିଆ ପତ୍ର ପକେଇଲ। ତାପରେ ତୋମେ କଣ କରିବ ନା ଯଦି ଲେମ୍ବୁ ଅଛି ପୁରା ଛୁଇଁ ପିସ୍ ଟେ ପୁରା ଛୋଟ ରୁ ବି ଛୋଟ ରୁ ବି ଛୋଟ ପିସ୍ ରେ କେ ଜଷ୍ଟ୍ ତାକୁ ପକେଇବ ଚିପୁଡ଼ିକି। ତାପରେ ତୋମେ ନା ଟିକେ ଲୁଣ ପକେଇବ, ବହୁତ ଅଳ୍ପ ଲୁଣ ପକେଇବ। ତାପରେ ଟିକେ ଚିନି ପକେଇବ। ଚିନିଟା ସେଟା କ୍ୱାଣ୍ଟିଟି ଟିକେ ଅଧିକ ରହିବ ହେଲା। ତାପରେ ବ୍ଲାକ୍ ପେପର୍ ସେଇଟା ବି ଆମ ଘରେ ଅଛି। ତ ମୁଁ ତୋମକୁ ସେଇଟା ଦେଇଦେବି। ଏତିକି ଜିନିଷ ପକେଇବ। ତାପରେ ତୋମେ ଯଦି ଚାହିଁବ ବରଫ କିଛିଟା ସେ ସେଇଥିରେ ପକେଇ ପାରିବ। ବରଫ ତ ଆମ ଘରେ ଚାରି ପାନ୍ସଟା ଅଛି ଆଇସ୍ କ୍ୟୁବ୍ ରେ। ସେଇଟାରେ ଫୁଲ୍ ହେଇକି ଅଛି, ତ ବରଫ ବି ମୁଁ ଦେଇଦେବି କିଛି ଅସୁବିଧା ହବନି ବରଫ ପାଇଁ। ଟିକେ ପକେଇଦେଲ, ମୁଁ ଯେତେବେଳେ ୟୁଟ୍ୟୁବରେ ଦେଖିଥିଲି ବରଫ ପକେଇ ନଥିଲା। ବଟ୍ ଆମେ ଟିକେ ବରଫ ପକେଇ ଦବା ଠିକ ଅଛି।
ହଁ।
ଏତିକି ସବୁ ବୁ ପକେଇ ସାଲା ପରେ ତୋମେ ସେଇଥିରେ ପାଣି ପକେଇବ। ପାଣି ବି ବେଶୀ କ୍ୱାଣ୍ଟିଟିର ପକେଇବନି। ଅଳ୍ପ କ୍ୱାଣ୍ଟିଟିର ପକେଇବା ଠିକ ଅଛି ଯେମିତିକି ଆମ ଦି ଜଣଙ୍କୁ ହିଁ ସୁଇଟେବୁଲ୍ ହେଇପାରିବ। କାରଣ ଆମେ ତାକୁ ତା ତାପରେ ପୁଣି ଆଣିକି ଚିପୁଡିକି ତାକୁ ପୁଣି ପତଳା ଲେୟାର କରିବା ନା। ସେଥିରେ ବି ତ ପାଣି ମିଶେଇବା ତ ଯେତେବେଳେ ଗ୍ରାଇଣ୍ଡିଙ୍ଗ କରିବ ପାଣିର କ୍ୱାଣ୍ଟିଟିଟା କମ ରଖିଥିବ।
ହଁ ଆପଣଙ୍କ ଭଏସ ଟିକେ ଲାଖୁଛି।
ହେଲେ ଶୁଭୁଛି ସେତିକି ବଡ କଥା।
ହଉ। ଆଉ ଆପଣ ଯୋଉ ବିଲେଇକୁ ଦବାନି ଆମେ ଆମେ ତକ ଜୁସ୍ କରିକି ପିଇବା ବିଲେଇ ତ ଏଇଠି ବସି ଚି ବିଲେଇକୁ ଆମେ ଦବାନି ବିଲେଇ କାନ୍ଦିବ।
ବିଲେଇର ନୁହଁ ବହୁତ କୋ ତ ତାହେଲେ ଆମେ ତା ପାଇଁ ଆଉ ଟିକେ ଅଧିକ କରିଦବା ଆଉ ତମେ ଯଦି ହବ ଦିଟା ଆମ୍ବ ପ କେଇଦବ ନହେଲେ ଗୋଟେ ଆମ୍ବରେ ବି ଯଦି ହବ ଦେଖିବା। ତାପରେ ଆମେ ଯଦି ତମେ କରିବ ଆମ ଘରକୁ ଟିକେ ପଳେଇ ଆସିବ ମୁଁ ନା ଶୁଭୁଛି ତ
ହଁ ହଁ ଶୁଭୁଛି।
ମୁଁ ନା ମୋ ଫୋନର ୟୁଟ୍ୟୁବରୁ ଦେଖିକି ତମକୁ ଟିକେ ଜଣେଇଦେବି ଆମେ ଦି ଜଣ ଭଲସେ ଦେଖିକି ଟିକେ କନଫର୍ମ ହେଇଯିବା ଠିକ ଅଛି।
ହଁ ହଁ। ଆଉ ମୁଁ ଆମ ଘରେ ଯେତିକି ଜିନିଷ ଅଛି ମୁଁ ଏଇଠିକି ନେଇ ଆସିବି ସବୁତକ ପକେଇଦବା ସେଇଥିରେ ଯେ କେତେ କଣ ପକେଇବାର ଅଛି ତାପରେ ଉଁ ଯୋଉ ତମେ ଯୋଉ ଧନ୍ ଧନିଆ ପତ୍ର ଆଉ ଯଦି ପୋଦିନା ପତ୍ର ଥିବ ଯଦି ଦବ। ତାପରେ ସେ ଯୋଉ ବ୍ଲାକ୍ ପେପର କହୁଚ ସେଗୁଡାକ ବି ତମେ ମତେ ସେଥିରେ ପକେଇଦବ। ତାପରେ ମୁଁ ସେଇଥିରେ ଘ ଘରକୁ ନେଇକି ଗ୍ରାଇଣ୍ଡିଙ୍ଗ କରିଦେଇକି ନେଇ ଆସିବି। ତାପରେ ଏଇଠି ଆମେ କରିକି ପିଇବା।
ଆରେ ହଁ ହଁ ନିଶ୍ଚିନ୍ତ। ଦ
ଆଉ ଆପଣ ଏବେ କଣ ଖାଇସାରିଲେଣି ଆପଣ ବୋଧେ ଆଜି ଅଣ୍ଡା ପିଠା ଖାଇଚନ୍ତି।
ହଁ ମୁଁ ତ ଆଜି ସକାଳର ବ୍ରେକଫାଷ୍ଟ ବହୁତ ସୁନ୍ଦର ଜାଣିଛି। ମୋ ମାମା ଚକୁଳି ପିଠା ଉପରେ ମାନେ ଚକୁଳି ପିଠା ଆଣ ରେ ଅଣ୍ଡାଟାକୁ ଗୋଳେଇକି ସେଥିରେ ଟିକେ ପିଆଜ ପକେଇକି କରିଦେଇଥିଲେ ତା ସହିତ ତମେ ଆଣିକି ମତେ ମ୍ୟାଙ୍ଗୋ ଜୁସ୍ ଦେଲ ତ ସକାଳର ବ୍ରେକଫାଷ୍ଟ ମୋର ବହୁତ ଭଲ ଯାଇଛି।
ଆମେ ମାନେ ଏବେ ବହୁତ୍ ସବୁବେଳେ ମ୍ୟାଙ୍ଗୋ ଜୁସ୍ ପିଇଚନ୍ତି ନା ଆଉ ଯଦି ରଜରେ ମୁଁ ଏଇଠି ଥାଆନ୍ତି ତାହେଲେ ଆମେ ତ ରଜ ତିନି ଦିନ୍ ଯାକ ମ୍ୟାଙ୍ଗୋ ଜୁସ୍ କରିକି ପିଇଥାନ୍ତେ କିନ୍ତୁ ରଜରେ ମୁଁ ନଥିଲି ଥାର୍ଡ ରଜରେ ଆସିଲି ନହେଲେ ଆମେ ରଜରେ ଥିନ୍ ତିନି ଦିନି ଯୋଉ ଥିଲା ଆମେ ଡେଲି ମ୍ୟାଙ୍ଗୋ ଜୁସ୍ ସ ସକାଳୁ ସଞ୍ଜେ କରିକି ପିଇଥାନ୍ତେ ନା
ହଁ ଯାହା କହିଲ ତମେ ତମେ ଟିକେ ମାମୁଁ ଘରକୁ ପଳେଇଥିଲ ଆଉ ମଣିଷ ଟିକେ କଣ ବୁଲିବନି। କି ମାମୁଁ ଘରେ ରଜ ଟା କିଛି କଥା ନାହିଁ ଆମେ ତ ସବୁବେଳେ ବି ଏମିତି ମ୍ୟାଙ୍ଗୋ ଜୁସ୍ କରନ୍ତି ନା ଆଉ ବହୁତ ଟେଷ୍ଟି ବି ଲାଗେ।
ହଁ ତାପରେ ଆମେ ଏଇ ଯୋଉ ଅ ମ୍ୟାଙ୍ଗୋ ଜୁସ୍ କରିକି ଆମେ ସନ୍ଧ୍ୟା ବେଳେ କରିବା ଆଉ ଥରେ କେବେ ଗୋଟେ ନହେଲେ ସକାଳୁ କରିକି ରଖିଦବା ସନ୍ଧ୍ୟା ବେଳେ କରିି ପିଇବା ଆଉ ଜାଣିଛ ମୁଁ ନୁହେଁ ଯୋଉ ଦିନ ମାମୁଁ ଘରୁ ଆସିଲି ସେଇଦିନ ତମ ପାଇଁ ବି ମୁଁ ମାମୁଁ ଘରେ ମ୍ୟାଙ୍ଗୋ ଜୁସ୍ କରିକି ପିଇଥିଲି। ତମ ପାଇଁ ବି ମୁଁ ମ୍ୟାଙ୍ଗୋ ଜୁସ୍ ନେଇକି ଆସଥିଲି କିନ୍ତୁ ସେଇଟା ବହୁତ ସମୟ ରହିକି ମ୍ୟାଙ୍ଗୋ ଜୁସ୍ ଟା ଖରାପ ହେଇଯାଇଥିଲା। ସେଇ ଜୁଗୁରୁ ଆଉ ମୁଁ ତମକୁ ଦେଲିନି ଆଉ ଜାଣିଛ ସେଠି ନୁହେଁ ଆମର ଯୋଉ ଏଇ ଠି ଅମୂଲ୍ କୁଲ୍ ତିରିଶ ଟଙ୍କା ସେଇଠି ଅମୂଲ୍ କୁଲ୍ କୋଡିଏ ଟଙ୍କା। ମୁଁ ଯେତେବେଳେ ମୋ ଭଉଣୀ କୁ ଏ କଥା କହିଲି ମୋ ଭଉଣୀ କହିଲା କି ଯେ ସେ ଆମ୍ ଅମୂଲ୍ କୁଲ୍ କୋଡିଏ ଟଙ୍କା ହେଇ ଖାଲି ତମ୍ ମାନେ ଆମର ଏଇଠି ଯୋଉ ମିଳୁ ଛି ଅମୂଲ୍ କୁଲ୍ ଗୁଡାକ ସେଗୁଡାକ ହଉଛି ଅମୂଲ୍ କୁଲ୍ ଗୋଲ୍ଡ ସେ ଯୋଉ ପୁରୁ ସେ ଗୁଡାକ ତିରିଶ ଟଙ୍କା ନହେଲେ ଅମୂଲ୍ କୁଲ୍ ଗୁଡାକ କୋଡିଏ ଟଙ୍କା ଆମେ ଯାଇକି ରିଲାଏନ୍ସରୁ ଯଦି ଅମୂଲ୍ କୁଲ୍ ଆଣିବା ତାହେଲେ ଆମକୁ କୋଡିଏ ଟଙ୍କା ହିଁ ପଡିବ।
ଆରେ ଆରେ ଏଇଟା ତ ମୁଁ ଜାଣି ହିଁ ନଥିଲି ଆମେ ଗୋଟେ କାମଟେ କରିବା ଆମର ରିଲାଏନ୍ସ ପୁଣି ଯାଇକି ଅମୂଲ୍ କୁଲ୍ ଏଥରକ ନେଇକି ଆସିବା ନା କଣ କହୁଛ? ଆମ ଘର ପାଖରେ ହିଁ ତ
ହଁ ହଁ ଏଇ ଯୋଉ ବ୍ରହ୍ମେଶ୍ଵର ପାଖରେ ଯୋଉ ଆନନ୍ଦ ତ? ସେଇଠିକି ପଳେଇବା ଆଉ ସେଇଠି ଆମେ ଯୋଉ ମ୍ୟାଗି ଆଣିବା ଯୋଉ ଛୋଟା ଭିମ୍ ମ୍ୟାଗି ଅଛି ସେ ଛୋଟା ଭିମ୍ ମ୍ୟାଗି ବି ନେଇକି ଆସିବା। ଆଉ ସେ ଯୋଉ କପ୍ ରେ ଯୋଉ ମ୍ୟାଗି ମିଳେନି ସେଇ ମାଗି ବି ନେଇକି ଆସିବା ଏଇଠି ଦୋକାନ ରେ ମିଳୁଛି ଯେ କିନ୍ତୁ ବହୁତ ଅଧିକ ପଇସା। ହଁ ମୁଁ ରଖୁଛି ଆଉ କେବେ କଥା ହବା।
ହଁ ହଁ।